ଆଜ୍ଞା ଜୟ ଜଗନ୍ନାଥ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆପଣଙ୍କୁ ମୋ ଭଏସ ସୁଭାଯାଉଛି?
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି?
ଏ ବସିଥିଲି ଆପଣ?
ବସିଛନ୍ତି ମୁଁ ଏଇଠି ଛିଡା ହେଇଛି। ମୁଁ ଏଠି ଛିଡା ହେଇଛି। ଝିଲା ଏଇଠି ଭ୍ରମଣ କରୁଥିଲି ଆପଣଙ୍କ ସହ ଟିକେ କଥା ହେବା ପାଇଁ ବାର୍ତ୍ତାଳାପ କର। ଯ ପାଇଁ ଟିକେ ଦୂରବସ୍ଥ ଫୋନରେ ଆପଣଙ୍କୁ ଟିକେ କଲ୍ କରିଥିଲି।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆପଣ? ଶୁଭ ସନ୍ଧ୍ୟା ଆପଣ କଣ ଜୟ ଜଗନ୍ନାଥ। ଆପଣ ମାନେ କଣ ଖାଇଚନ୍ତି?
ନାଇଁ ଏଇ ଆମେ ପିଜୁଳି ଖାଇଥିଲୁ। କ ଖାଇଥିଲୁ ଆଉ କ୍ଷୀର ପିଇଥିଲୁ ଏମିତି ନା କିଛି ଖାଇଥିଲୁ ସ୍ନାକ୍ସ ଆଇଟମ୍ ଆପଣ?
ଆଛା କିଛି ଜଳଖିଆ ଖାଇଥିଲେ ଆପଣ?
ହୁଁ ଚାଲ ଖାଇଥିଲୁ। ଆପଣ କଣ ଖାଇଥିଲେ?
ଖାଇଥିଲି ଉତ୍ତପମ୍।
ତପ
ଉତ୍ତପମ ମୁଁ ନିଜେ ବନେଇ ଥିଲ ଉତ୍ତପମ ହଉଚି ଆପଣ ଫାଷ୍ଟ ସୁଜି ଆଣିବେ। ସୁଜି ଆଣିବେ ଦହି ଆଣିବେ। ତାକୁ ଗୋଳାଇ ଦେବେ, ଗୁଳାଇକି କିଛି ସମୟ ରଖିଦେବେ ସିଏ ଯେତେବେଳେ ଫୁଲିଯିବ ତା ଦେହରେ ବନ୍ଧାକୋବି ଗାଜର ବିଟ ଉ ଭୃଷଙ୍ଗ ପତ୍ର ସବୁ ପକେଇକି ଉ ପକେଇଦେବେ ମାନେ ଛୋଟ ଛୋଟ ବାସ ସବୁ କିଛ ସବୁ ଛୋଟ ଛୋଟ କରି କାଟିକି ତାକୁ ରଖିଥିବେ ରଖି ସାରିଲା ପରେ ଘରେ ତାକୁୁ ଯେମିତି ଚକୁଳି ଆପଣ ଖାଆନ୍ତି ସେମିତି ଚକୁଳି ପରି ପତଳା ପତ ହଁ ଚ କକୁଡ଼ି ପରେ ପତଳା ପତଳା କରିକି ବନେଇବେ ବନେଇସାରିଲା ପରେ ତାକୁ ଖାଇବେ ଦହି ଉଁ ଦହି ଚିନି ପକେଇକି ଟିକେ ମି ଦହି ତ ଲଗେଇକି ଖାଇବେ ନହଲେ
ଥିଲେ ମୁ ଭଉଥିଲ ମୁଁ ଖାଇଥିଲି ସେଟା ବହୁତ ଭଲ ଲାଗେ। ଭଲ
ହଁ ଭଲ ଲାଗେ ଜାଣିଚନ୍ତି ତ ଆ ଆପଣ।
ହୁଁ ଯେତେ ପିଜ ପିଜ ବି ପାଇଲେ ସେଥି
ହୁଁ ହୁଁ। ଜାଣିଚନ୍ତି ତ ଆପଣ ହେଲେ ଆପଣ ଜାଣିନଥିବେ କିଛି ଲୋକ ଜାଣିପାରୁ ନାହା ତ ମୁଁ ହେଲେ ଆପଣଙ୍କୁ ବି ଜାଣିପାରିବିନି।
ହଁ ଭଉଣୀ ଭଉଣୀ କରନ୍ତି ତ ମୁଁ ଖାଇଥି ଲି ବହୁତ ଭଲ ଲାଗେ।
ହୁଁ ଆଚ୍ଛା ଯା ହଉ। ଆଉ ଆପଣଙ୍କ ରାତିକି ମୋ ଭଉଣୀ ଆସିଲେ କଣ ରୋଷେଇ କରିବେ ମୁଁ ଖାଇବି। ମୋ ଭଉଣୀ ଆସିଲେ କଣ ରୋଷେଇ କରିବି ମୁଁ ଖାଇବି ମତେ ତ କିଛି ଆସେନି ରୋଷେଇ ଫୋଷେଇ ଯୋଉ ଟିକେ ଅଧେ ଆସିଲା ମୁଁ ତାକୁ କରିଦଉଛି। ନାଇଁ ମତେ ଆସେନି ମୋ ଭଉଣୀ ଆସିଲେ ମୋ ଭଉଣୀ ସବୁ କହିବ। ମୁଁ ଖାଲି ଖାଏ।
ହଁ ହଉ।
ହଁ ତ କର୍ମ ତ ନିଜ କରିବାକୁ ପଡିବ। କର୍ମ ତ ନିଜକୁ କରିବାକୁ ପଡିବ କର୍ମ ନ କଲେ କେମିତି ଆବ। ନିଜ ନିଜ କରି ହଁ ସେ ବଡ ଅଛନ୍ତି ଏବେ ସେ କରୁଛନ୍ତି ସିଏ ଗଲା କ ପୁଣି ନିଜ ଉପରେ ପଡିବ ନିଜ କାନ୍ଧରେ ଢୋଲ ପକେଇ ବଜେଇବନି ଯିବ କୁଆଡେ।
ତାପରେ ଆପଣ କରିବେ।
ସାହାଯ୍ୟ କରୁଛି।
ଯେତେବେଳେ ଆପଣଙ୍କର ଅଛନ୍ତି ଯେତେବେଳେ ଆପଣଙ୍କର ଆସିବା ଦରକାର କଣ କାମ କରିବେ ଆଉ ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ମୁଁ ଆମେ ତିନି ଭଉଣୀ ବାବା ମା। ମୁଁ ଆମ ତିନି ଭଉଣୀ ବାବା ମା। ଏତିକି ଆମେ ଅଛୁ।
ଭଲ କଥା ସୁଖର ସୁଖର ପରିବାର ପରିବାର ଭଗବାନ ନା ଭଲରେ ଭଗବାନ ଭଲରେ ରଖନ୍ତି ସବୁଦିନ ପାଇଁ।
ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମର ଦୁଇ ଭାଇ ତିନି ଭଉଣୀ।
ମତେଝିଅ ହେଇଯିବ ମୋତେ ଲାଗୁଛି।
ନାଇଁ ନାଇଁ ଆମର ଦୁଇ ଭାଇ ତିନି ଭଉଣୀ। ବଡ ଦିଦିଙ୍କର ବାବା ମା ଅଛନ୍ତି ଯୋଉ ଓ ଅଛନ୍ତି ମୋ ବଡ ଭଉଣୀଙ୍କର ବାହାଘର ହେଇଯାଇଛି ତାପରେ ମୁଁ ଭାଇ ତାପରେ ହେଲେ ମୁଁ ନା ନା ଆଗେ ମୋ ବଡ ଦିଦି ତାପରେ ଆଗେ ମୋର ଭାଇ ବଡ ଭାଇ ତାପରେ ମୋର ଦିଦି ତାପରେ ମୋର ଭାଇ ତାପରେ ମୁଁ ତାପରେ ମୋ ସାନ ଭଉଣୀ। ଏମିତି ସିରିଏଲ ମିଶିକିରୀ ଆମେ ଟୋଟାଲ ପାଞ୍ଚ ଜଣ ମାଙ୍କର ପାଞ୍ଚ ଜଣ
ଆଚଛା ଆଚଛା ଯାହା ହଉ ଭଲ ଲାଗିଲା ଆପଣଙ୍କ ପରିବାରରେ ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ ଖାଲି ଥିଲା ବେଳେ? ଗଛ ଫଛ ଲଗେଇବା ପାଇଁ କି କଣ କରିବାକୁ ଭଲ ଲାଗେ।
ଖାଲି ଥିଲା ବଳେ ମୁଁ ସବୁବେଳେ ମୋ ଫ୍ୟାମିଲି ସହିତ ମୋ ପରିବାର ସହିତ ମୁଁ ହ ସବୁବେଳେ ମୋ ପରିବାର ସହିତ ରହିବାକୁ ଚାହେଁ।
ଆଚଛା
ପରିବାର ଯାଇକି ସବୁବେଲେ ମୋ ପରିବାର ସୁଖରେ ରହିବ ତାଙ୍କୁ କିଛି ମୁଁ କାମ ରେ ସାହାଯ୍ୟ କିଛି କରିଦେବି ଯୋଉଥିରେ ସେ ସୁଖୀ ହେଇଯିବେ ମାନେ ପରିବାର ସହିତ ସବୁ ସବୁ ସମୟ ଦେବାକୁ ମତେ ଭଲ ଲାଗେ ସବୁ ସୁଖ ଦୁଃଖରେ ସାଥି ହେବାକୁ ଭଲ ଲାଗେ।
ଉ ଭଲ ଲାଗିଲା ମୋର ବି ଜଣେ ସାଙ୍ଗ ଥିଲେ ସିଏ ବି କହୁଥିଲେ ପରିବାର ବିଷୟରେ ଆପଣ ବି ପରିବାର ବିଷୟରେ କହିଲେ ମତେ ବହୁତ ଭଲ ଲାଗିଲା। ହ ଅ ହ ଖାଲି ଖାଲି ଆପଣ ପରିବାରକୁ ସମୟ ଦିଅନ୍ତି ନା ଆଉ ବି କଣ କରନ୍ତି?
ହଁ ପରିବାରକୁ ନା ସମୟ ଦିଏ। ମୁଁ ଟିକେ ପାଠ ପଢିବା ପାଇଁ ଭଲ ପାଏ। ଟାଇମ୍ ସମୟ ହେଲେ ଏ ହଁ ପାଠକୁ ବି ଟିକେ ପାଠ ପଢେଇବି। ହୁଁ ଆଉ କଣ କ ଏବେ ହଁ ପାଠ ପଢୁଛି।
ଆଚ୍ଛା କଣ ପଢୁଛନ୍ତି ଏବେ
ଅ ସ୍କୁଲ ଟିକେ ବସେଇକି ପାଠ ପଢଉଛି ଟ୍ୱିସନ୍ ଅ
ଓହୋ ଆଚ୍ଛା ପଢଉଛନ୍ତି ଆପଣ ତାହେଲେ ଆଚ୍ଛା। ଭଲ ଯା ହଉ ଶିକ୍ଷାଦାନ ମହତପୁଣ୍ୟ।
କରିବା ସହିତ ମୁଁ ନିଜେ ବି ପାଠ ପଢୁଛି।
ଆଛା ଶିକ୍ଷାଦାନ ମହତପୂନ୍ୟ ବହୁତ ଭଲ ଲାଗିଲା ଆପଣଙ୍କ କର୍ମ କ୍ଷେତ୍ରରେ ଜାଣି। ଣିକି ଆଉ ଆପଣଙ୍କୁ ଉଁ ମୁଁ ଏବେ ବସିଛି ଚାଲୁଥିଲି ଟିକେ ମନେ ପଡିଲା ବସି ବସିଗଲି ବସିକି ବନ୍ଧୁ ମାନଙ୍କ ସହ ବାର୍ତ୍ତାଳାପ କରୁଛି। ହଁ ମୁଁ ମୋର ପାଠ ପଢା ସରିକି ଏବେ ମୁଁ ବେସରକାରୀ ଚିକିତ୍ସାଳୟରେ ଗୋଟେ ହୁଁ କାର୍ଯ୍ୟରତ ଅଛି।
ବେସ କରେ।
ବେସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ଅଛି ମୁଁ ଏବେ। ବର୍ତ୍ତମାନ ସେବା କାର୍ଯ୍ୟରେ ସ୍ଵାସ୍ଥ୍ୟ ସେବାରେ ମୁଁ ଅ
ସ୍ୱାସ୍ଥ୍ୟ ସେବାରେ ଅଛନ୍ତି ଯାହା ହଉ। ଆପଣଙ୍କର କାର୍ଯ୍ୟ ଟା କେମିତି ଚାଲିଛି ଏବେ।
ହଁ ବହୁତ ଭଲ ଚାଲିଛି ସବୁ ଭଲ ଚାଲିଚି। ଆଉ କିଛି ଲୋକ ଚୁଗୁଲିଆ ଲୋକ ଥାଆନ୍ତି ସେ ଚୁଗୁଲିଆ କାମ କରିବେ କିନ୍ତୁ ଆମକୁ ତ ଆମ ନିଜ କା କର୍ମ କରିବାର ଅ
କର୍ମ କରିକି ଆସିବାର ଅଛି କାହା କଥା କାହିଁକି ଆପଣ ଶୁଣିବେ ହଁ କାହା କଥା କାହିଁକି
ଏଁ ନିଜ ନିଜ କାମରେ ବାସ୍ ନିଜ କର୍ମ କରି ଆସିବାର ଅଛି ଆଉ।
କାହା କଥା ଶୁଣିବେ ନାହିଁ କଣ ସମସ୍ତେ ସେମି ଟି ଆଉ କର୍ମରେ ରହିଲମାନେ ସମସ୍ତେ ସବୁ ସବୁ ଜାଗାରେ ଏମିତି ହିଁ ର ରହିଥାନ୍ତି ମଣିଷ ଆଉ ଓ ନିଜ କର୍ମ ସାରିକି ଆସିଯିବାରେ ହେଲା ପ୍ରକୃତ ମଣିଷ କୁହାଯାଏ। ଆସିଗଲେ।
ହଁ।
ଭଲ କଣ ଦରକାର କାହା କଥାରେ କିଛି କହିବା ଭ
ହଁଅ। ଆପଣ ତ ବୁଝିପାରୁଛନ୍ତି ଆଉ। ଯାଉ ଆପଣ ବୁଝୁଛନ୍ତି ମତେ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ଏମିତି ସବୁବେଳେ ମୋ ସହ ଜଡ଼ିତ ଥାନ୍ତୁ ବନ୍ଧୁ ହେଇକି ରହିଥାନ୍ତୁ।
ହୁଁ ମୁଁ ଚାହୁଁଛି କି ସବୁବେଳେ ବନ୍ଧୁ ହେଇକି ରହିବେ ଭଲ। ଆପଣଙ୍କ ଆମର ଏଇ ମୁ ଅଛି। ମୁଁ ତ ସେ ପାଖାପାଖି ଆପଣଙ୍କ ଘରରେ ରହୁଛି ଆପଣଙ୍କର ଜୟ ତବେ ହେଲେ ମୁଁ ନୟାପଲ୍ଲୀରେ ରହୁଛି। ନୟାପଲ୍ଲୀ ଆଇଆଇସି ଭିଲେଜେ।
ତାହେଲେ ଦେଖାହବ ଆମର ଆଉ।
କଥା ହବ ଏଇଟା ତ ଜରୁରୀ ନିହାତି
ହୁଁ ଗୋଟେ ବନ୍ଧୁ ହେଇଗଲେ ଆମେ ଭଲ ବନ୍ଧୁ ଟେ ହେଇଗଲେ ଆମେ ଦେଖ ଅଖାପେଖା ତ ହବ ଆମର ଆଉ। ଆପଣ କଣ ବୁଲାବୁଲି କରିଛନ୍ତି ଭୁବନେଶ୍ୱରରେ କିଛି?
ବୁଲାବୁଲି ଏଇ ପାଖାପାଖି ସବୁ ଯାଇଛି ଆପଣ ଚାହିଁଲେ ଏ ପାଖପାଖି ଆସିକି ଆମେ ବସିପାରିବା କିଛି କଥା ହେଇ ପାରିବା ଯେଝା ଯେଝା କଥା, ଦୁଃଖ ସୁଖ କଥା, ସମୟ ବିତେଇ ପାରିବା କିଛି ଦୁଃଖ ଦୁଃଖ ସୁଖ କଥା ହେଇପାରିବା ଯଉଥିରେ ଭଲ ଲାଗିବ ମନ ଟା ଟିକେ ଉଲସିତ ରହିବ ଖୁସିରେ ରହିବ,
ଯାହା ହଉ ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା, ଆପଣଙ୍କ କଥାବାର୍ତ୍ତା ଯାହାହଉ ଯେତେବେଳେ ବି କିଛି ଫାଙ୍କା କେତେ ଟାଇମ୍ ପାଉଛନ୍ତି ଆପଣ ମୋତେ ଫୋନ୍ କରିପାରିବେ ଯ ଯୋଗାଯୋଗ କରି ଆମେ ଦୁହେଁ ଦେଖା କରିପାରିବା ବି କଥା ବି ହେଇ କାରିଆ ଆପ ଦ୍ଵାରା ସବୁବେଳେ ଆମେ ଯଡ଼ି
ହଁ ଜଡ଼ିତ ରହିବା। ହଉ ଶୁଭରାତ୍ରି।
ଆପଣ ଆଜ୍ଞା ଆପଣ ଏବେ କଣ କରୁଛନ୍ତି କରନ୍ତୁ ଆମେ ପୁଣି ପରେ କଥା ହେବା। ଜୟ ଜଗନ୍ନାଥ ଶୁଭ ରାତ୍ରି ଜୟ ଜଗନ୍ନାଥ।